ହ୍ୟାଲୋ।
ହ୍ୟାଲୋ ହଁ ଦିଦି କଣ କରୁଛ?
ହାଁ ହାଁ କଣ?
ଶୁଭାଯାଉନି ଶୁଭାଯାଉନି କଣ କହୁଛ ଯେ? ନାଇଁ ମୁଁ ବୁଝି ପାରୁନି ତମ କଥା? ନାଇଁ ନାଇଁ ନେଟୱାର୍କ ପାଉନି।
ହଡି କଥାକିଆ ତ ଭଏସ ଠିକ ଅଛି କି ନାଇଁ ବୋଲି ପଚାରୁଥିଲି?
ହଁ ଏବେ ଠିକ ହେଲା।
ଏବେ ଠିକ ହେଲା କଣ ଖାଇଲୁ? କିଛି ନା ନାଇଁ ହନି ଥାରେ ମିଶିକିନା।
ଓହୋ ସେତେବେଳେ ଯୋଉ ତ ଭାତ ଖାଇଥିଲି ସେତିକି ଏବେ ଭାତ ଖାଇବି ଆଉ
ହୁଁ ହୁଁ। ଆରେ ସିଏ ଉଠିଲା ସାନ ନାଇଁ ସିଏ କଣ କରୁଛି?
ହଁ ସିଏ କଥା ହଉଛି?
ହୁଁ। ଏବେ କଣ ରୋଷେଇ କରଥିଲୁ?
କଣ କଣ ଦିଦି?
ହଁ ଲୋ ଦିଦି ସେଥି ଅଇକା ଖାଇବୁ ଆଉ ଏବେ ରାତିରେ ରାତିରେ କଣ ରାତିରେ ଏବେ କା କୁନ୍ଦୁରୁ ଆଳୁ ଭଜା କରଦଉନୁ। ଏବେ ଟିକେ ଭାତ ସହିତ ଖାଇଦବୁ। ତାପରେ ରାତିରେ ଏକା ସେ ଭାତ ଆଉ କୁନ୍ଦୁରୁ ଆଳୁଭଜା ସହିତ ଖାଇଦବୁ।
କୁନ୍ଦୁରି ଖାଇବୁ କୁନ୍ଦୁରି?
ହୁଁ ରାନୀ ଘର ପଠେଇ ଦେଇଥିଲେ।
ରାନୀ ଘରେ ରାନୀ ଘରେ ଛତୁ ବି ଆନି ଦେଇଥିଲେ ପରେ।
ହଁ କିଏ କହୁଥିଲା?
ସିଏ ତ କହୁଥିଲା।
କଣ ବୋଲି?
ଆ ଦିଦି କିଏ ଗୋଟେ ଆସିଥିଲେ ଯେ ଛତୁ ଆଣି ଦେଇଥିଲେ ଆମେ ଦିଦିନ ଖାଇଲୁ ଅଇକିନା।
ହୁଁ।
ଘରକୁ ଫୋନ୍ କରିଥିଲୁ?
ହଁ ଦିଦି କରିଥିଲେ।
ସେତେବେଳେ ଗିରିଶ ମୋତେ ଫୋନ୍ କଲା ହେଲା। ଇନେ ଇନେ ଇନେ କଥା ହେଲୁ ଟିକେ। ହେଲାକି ନାଇଁ? ଇଟା କଥା ହେଲୁ ଯେ ମତେ କହୁଛି। ମୁଁ କହିଲି ହ୍ୟାଲୋ ସାର୍ ନମସ୍କାର ବୋଲିକିନା କ କହିଲି ଯେମତି ଆଁ ମ୍ୟାଡ଼ାମ ସେ କନଷ୍ଟ୍ରକସନ କାମ ଯୋଉ ଚାଲିଥିଲା ହେଟା କଣ ହେଲା କେତେ ଅଛି ଆଉ। ହୁଁ ହୁଁ ରାସ୍ତା ରାସ୍ତା କାମ ସରିଲାଣି ନା ନାଇଁ ଗୋଡ଼ି ସିମେଣ୍ଟ ବାଲି ଏ ଦୁନିଆ କଥା ଥା କହିଦେଲା।
କୋଉଠି ସେଠି?
ଈଠେ ହେଁ।
ହଁ ଯେ ଈଠେ ଯେ ସିଏ କଣ ଏଟା କ କରୁଛି କି?
ହଁ ତାର ହେଲାଣି।
କେତେଟା ହେଲାଣି?
କିଏ ଜାଣେ ଛଅ ଟା ବୋଧେ ନା କଣ?
ମୁଇ କହିଲି ଦଶକରେ ପୁଅ ବୋଲିକିନା। ଉଁହୁଁ। ଆ ପୂଜା ପୂଜା ଆସିଛି କି ମତେ କାଲି ପୂଜା କୁ ଏଠି ଦେଖିଲା ଭଳିଆ ଲାଗୁ
ହଁ ସେ ଗାଁ କୁ ଯାଇଛି।
ଓହୋ ମତେ ଖାଲି ଦେଖିଲା ଭଳିଆ ଲାଗୁଥିଲା ଅନ୍ଧାର ଅନ୍ଧାର ହେଇଥିଲା ଯେ ମୁଁ ଆମ ବାହାରେ ଯେ ସ୍କୁଟି ରହୁନେଇକିି ହେଠେ ଏକା ଦେଖିଲା ଭଳିଆ ଲାଗୁଥିଲା।
ହୁଁ ଯାଇଛିି ସେ କାଲି।
ଓହୋ।
ତୁମେ କିଏ ତିନି ଜଣ ଅଛ?
ମୁଁ
ଉହୁଁ। ଟିଉସନ ଉଁ ବର୍ଷା ପାଇଁ ଯାଉନଥିଲୁ ନା କଣ ଆଜି ଆଜି ଦିନ ବେଳା ଯାଇଥିଲୁ?
ବର୍ଷା ହଉଛି କି ନାଇ ଦିଦି ଉପରବେଳି ସେଇ ଟାଇମ ରେ ବର୍ଷା ଛାଡିଥିଲା କି ନାଇଁ? ସବୁ ପଳେଇଲେ ଆଉ।
ଓହୋ ସନ୍ଧ୍ୟାରେ ଯିବୁ କି ନାଇଁ ମିକ୍ସଚର ଅଛି। ୟା ମିକ୍ସଚର ନା ତ।
ବର୍ଷା ପାଇଁ ତାଙ୍କର ସ୍କୁଲ ଛୁଟି ଅଛି ତ।
ଓହୋ ପ୍ରାଇଭେଟ ଗୁଡାକ ଛୁଟି କରିଦଉଥିବେ ନେଇ କି।
ହଁ ପ୍ରାଇଭେଟ ଯାକ ଛୁଟ୍ ଟି କରାହେଇଛି ତ ସେଥିପାଇଁ ପଳେଇଥିଲେ ଆଉ ବଟ୍ ତାର ସେ ଘରେ ଥିଲା ତ କଣ କରିଥାନ୍ତେ ଉପରଳି ବର୍ଷା ହଉଛି ତ କଷ୍ଟରେ ଯାଉଛି।
ଉପରଓଳି ଯିବୁ କି ନାଇଁ?
ନାଇଁ ନାଇଁ।
ଗୋଟିଏ ଉଳି ଟିଉସନ୍‌ ନା ଦୁଇ ଉଳି ଯାଉଚୁ କି ଝିଅ।
ଫୁଲବାଣୀରେ ଦିଦି ଟିଉସନ୍‌ ଗୋଟେ ଉଳି ହି
ଓ ଥରେ କଲେ ସଇଲା ନି କି?
ହୁଁ।
ଉଁ ହୁଁ। ସବୁ ସବଜେକ୍ଟ ଜଣେ ପଢଉଛୁ ନା ଆଉ କିଏ ଆସୁଛି ପଢେଇବା ପାଇଁ?
କଣ ଦିଦି?
ସବୁ ସବଜେକ୍ଟ ଜଣେ ପଢଉଚୁ ନା ଆସୁଚି ଆଉ କିଏ କହୁଚି।
ଟ ପିଲାମାନେ ଲୋ ତମର ତ
ଆଉ ଗେଲୁ ଭଲ ଅଛି?
ହଁ ଗେଲୁ ଭଲ ଅଛି ସିଏ ବିନ୍ଦାସ୍‌।
ସିଏ କେଡେ ବଡ ହେଇଯାଇଥିବଣି ନାଇଁ?
ଡେଙ୍ଗା ଦିଦି କେମତି ହେଇଚି ଯେ ଛାଡ।
ବଡ ପିଲା ଭଳିଆ ହେଇଗଲା ନ ହ। କେମତି ସୁନ୍ଦରରେ କଥା କହୁଛି ଟି ଟି।
ଶୁଣ ମାଇ ମାନେ ସମସ୍ତେ ଭୋଳାକୁ ଦେଖିକି କବା ହଉଚତି ତୁମେ ଭୋଳାକୁ ସେ ଡିଙ୍କା ବଡ ହେଇଗଲା ଲୋ।
ଘୋଳା କେଡେ ବୋଡୋଟା ହେଇଚି ମୋ ଠାରୁ ଡେଙ୍ଗା ଯାଉଚି ଏବେ।
ହେଁ ପରା ମାଇ ମାନେ ସବୁ କାବା ହେଲେ ସବୁ ମାମୁ ଘର କେତେ ଦିନ ଇଏ ଯାଉନଥିଲା।
ଉଁ ହୁ ସାଇଁ ସାଇଁ ଡେଙ୍ଗା ହେଉଛି ତାର ମ୍ୟାଚୋର ହେଇଗଲାଣି ବଡି ମ୍ୟାଚୋର ହେଇଗଲାଣି ସେ ତା କଣ୍ଠ ବି କେମ ଟି ଘେର୍‌ ଘେର୍ କରୁଚି।
ହଁ ନହେଲେ ଆଗରୁ ଛୋଟ ପିଲା ଭଳି ଝିଅ ପିଲା ଭଳିଆ ଭଏସ୍‌ ଅଁ
ହଁ ନୋଟିସ୍ କରୁଚୁ କି ନାଇଁ ତା ତଣ୍ଟି ଘେର୍ ଘେର୍ କରୁଚି।
ହଁ ମାଇଁ ମାନେ ବି ସବୁ କହୁଛେ ନା ଘୋଳାର ଭଏସ କଣ ଏମତି ହଉଚି ବୋଲେ କହୁଚତି।
ହୁଁ ହେଡା ବଡି ମ୍ୟାଚୋର ହେଲେ ହେମତି ହବ।
ହୁଁ।
ମାନେ ଆମର ଯୋଉ ପିରିଅଡ଼ସ୍‌ ହଉନି
ହୁଁ।
ତାଙ୍କର ହେମତି।
ହଁ।
ତାକୁ ଦେଖି ନାଇଁ ନା ମୁଁ କେତେ ଦିନ ହେଲାଣି ସ୍କୁଲ ଫୁଲ୍ ବି ଯାଉନାହିଁ ବୋଧେ ସିଏ।
ବର୍ଷା ପାଇଁ ଯାଉ ନାଇ ତାପରେ ସ୍କୁଲ ବି ଛୁଟି ଥିଲା ତାଙ୍କର।
ନାଇଁ ସ୍କୁଲ ଛୁଟି ନାଇଁ ଟ।
ହଁ ପରା ସ୍କୁଲ ଛୁଟି ଥିଲା ଲୋ।
ନାଇଁ ସ୍କୁଲ ଛୁଟି ନାଇଁ।
କିଏ କହିଲା?
ପିଲା ଯାକ ସବୁ ଯାଉଚତି ଇଠି ଆମ ଘର ପାଖରେ ସେ ଯାଉଚି ଅଟନ୍ ଅଟୋରେ ପାଞ୍ଚ ସାତ ଜଣ ହେଇକି ନାଇଁ ଦଶ ଜଣ କେତେ ଯାଉଚତି ଅଟୋ ଭଡା ଗୋଟେ କରିକି ନା ସେ ଓଟୋ ସବୁଦିନ ସେମାନଙ୍କୁ ନବାକୁ ଆଉଚି ଛାଡି ଆସୁଚି ନବାକୁ ଆଉଚି ଛାଡି ଆଉଚି। ଏବେ ଦି ଦିନ ହେଲା ନା କଣ ସ୍କୁଲ ଛୁଟି ଅଛି।
ଏବେ ଦି ଦିନ ହବ ଛୁଟି ଅଛି ତାପରେ ମାମୁଁ ଘରେ ସେ କାମ କରିଲା ନା।
ଯେ ସେ ସ୍କୁଲ ଯାଉନି ତ? ମୁଁ ତାକୁ ମାସେ ପାଖାପାଖି ହେଲେଣି ଦେଖୁଛି ସେ ସ୍କୁଲ ଯାଉନି।
ସି ଯାଇନାହିଁ ଜର ହେଲା ମଝିରେ। ଜ୍ଵର ହେଇସାରିଲା ପରେ ଏମତି ତ ହେଇକି ଯାଇନି। ଏତେ ଦୂର ବି ହଉଛି ତାକୁ ଏତେ ପ୍ରେସର ପଡୁଛି ଯେ ମତେ ସତରେ ବିଜାର
ବେଶୀ ସାନ ହେଇଥିଲା ଲ ଏବେ ବୋଇ ହଁ ସିଏ ଏବେ କଲେ ସିଏ ମ୍ୟାନେଜ୍ କରିଦେବ ସିଏ ଫାଷ୍ଟ ଯେତେବେଳେ ସିକ୍ସ ଗଲା ସେତେବେଳେ ବେଶୀ ସାନ ହୋଇଥିଲା।
ତାପରେ ଏବେ ବେସି ଲେଟ୍ ଆହୁରି ସୋନମ ମତେ ତାସ ଲାଗୁଚି।
ହଁ ଉ। କଷ୍ଟ କରନ୍ତୁ ପଢନ୍ତୁ ବଲେ କି ନା ତାପରେ ଯେ ସେତେଳେ ଫୁଲବାଣୀ ଯିବ ସେତେବେଳେ କେମତି ହବ। ନାଇଁ ତୁ ବନେଇ ଦେଇ ଯା ତୁ କଣ କରୁଛୁ ବେ। ଚା ଟିକେ ବନେଇ ଦେ ଯା ହେଲେ ମତେ କହି ଆଉଛି ଆସିକି। ହେଁ ହନି ସୁନ୍ଦରୀ।
କଣ ହେଲା?
କିଛି କରୁନାହିଁ ଶୋଇଥାଉଛି ମୁଁ ସବୁ କାମ କରୁଛି। ଏବେ ମମି ଟିକେ ଚା ବନା କି କଣ ବୋଲି କହିଲା ବୋଧେ ଯେ ସିଏ ମତେ ଜାଡେ ନାନେ। ଚା ବନେଇଦବୁ ବୋଲିକିନା କହି ଆଉଛି।
ଆଣ୍ଟି ଡିଉଟି ଯାଇନାନାହାନ୍ତି କି, କିଏତେ ଯିବେ।
ଟିକୁୁ ଅଧା ଘଣ୍ଟା ହେଲାନ ଉଠେଇ ଉଠେଇ ଉଠେଇ ଉଠେଇ ଆମେ ହାଲିଆ ହେଲୁନୁ।
ଓ ହୋ।
କାଡ଼ା ହଉଥିଲି। ଇସିି କିଏ ଉଠେଇଦବ ରେ ତୋର ଗେଲି ଝିଅକୁ ପୁଅ ପଚାରେ ସିଏ କହିବ କିଏ ଉଠେଇଛି ନ ଉଠେଇଛି। ଦୁଇ ଜଣ ଯାକ ଉଠେଇଲୁ। ତିନିଟା ହେଇଥିଲା କି କଣ ମୁ ଆଣ୍ଟି ଦର ଆଣ୍ଟିର ଜ୍ୱର ହଉଚି।
ଜର।
ହୁଁ।
ଏଇ ପାଗରେ ଏମିତି ହେଇଗଲା ଯି ମତେ ତ ଭିତରେ ଭିତରେ ଜୋର ଜର ଜୋର ଜୋର ଲାଗୁଛି।
ନାଇ ପାଗ ଏବେ ମୋର ଦେହ ଖରାପ ଥିଲା ଜର ଆରିି ହବ ବୋଲି କିନା ପରେ ଆଜି ପୂଜାର ପୁଅ ର ଜନ୍ମଦିନ ବି ଯାଇ ନଇଲୋ ସେ ଯେ ନେ କଳି ଲାଗଲ ନା ମତେ ଯେ ନାଇଁ କଣ କହିଛି ତୁ ଆସିବୁ ନୁ ବୋଲି କହୁଛୁ ପୁରା ଆସିବୁନୁ ବୋଲି କହୁଛୁ ପରା ଆସ ସିନା ରଖିଦେଇବ ବଇଲେ ଆଉ କାଟିଦେଲା ସିଏ।
ତାଙ୍କ ବାପା ମାନେ ଗଲେଣି କି ନାଇଁ।
ତାଙ୍କ ବାପା ମାନେ କାଲିଠୁ ଗଲେ ମୁଁ ଗୋଟେ କାଲିଠ ଯାଇକି କଣ କରୁଥାଏ ଟୀ ମତେ? ହଁ ବାହାଘର ଫାହାଘର ଗୋଟେ କଣ ହେଇଥାନ୍ତା ବୋଲେ ହଁ ଯାଇକିନା କିଛି ଅସୁବିଧା ହେଇ ନଥାନ୍ତା ଜନ୍ମଦିନରେ ଗୋଟେ କାଲିଠାରୁ ଯିବି।
ହୁଁ।
ମୁଁ ଓମ ସେମାନେ ମତେ ଡା କୁଥିଲେ ନାଇଁ ଝିଅ ଆସେ ସେମାନେ ଭଲ କି ନାହିଁ ମତେ ବେଶୀ ମତେ ଭଲ ପାଉଛନ୍ତି ଏମିତିରେ ବି। ପୂଜାକୁ ଯେତିକି ମତେ ସେତିକି ଭଲ ପାଉଛନ୍ତି ସେ ବାବା ମାମା ହେଲା। ବୋଲେ ସେମାନେ ମତେ କାଲି ଏକା ଆମ ସହିତ ଚାଲେ ଆମ ସହିତ ତ ଚାଲେ ତୁ ଆମ ସହିତ ପଳେଇବୁ ଆମ ସହିତ ଆସିବୁ କିଛି ଅସୁବିଧା ନାହିଁ। ବୋଲେ କହୁଛନ୍ତି ସେମାନେ ସିନା ହେ ସେମାନେ ହେଲେ ଯାହା ହେଲେ ବି ବ୍ରାହ୍ମଣ ଲୋକ କି ନାହିଁ। ଉ ସେମାନେ ବାରୁନାହାନ୍ତି ଯେ ହେଲେ ଏବେ ଝିଅ ନିଜେ ଜାଣୁ ତାଣୁ ବିଜାରିଆ ହେଜାଗନେଗା। ଉୁଁ ସେଠି ମୁଁ ଯାଇକି ଖାଇ ଜାଣନୁ ସେ ଏଇଟା ବୁଲେ କଣ ଆଜି ଯାଇଥିଲେ ହଁ ଯାଇକି ଖାଇ ସେଇଠୁ ବସିଥାନ୍ତୁ ସୁଇଥାନ୍ତୁ କି କଣ କରିଥାନ୍ତୁ ଆସିଥାନ୍ତୁ ସିଧା ସିଧା। ଆବେ ହନି ପାଣି ପକେଇଲୁ।
ହଉ ଦିଦି?
ହଁ।
ମୁଁ ରଖୁଛି ତାହଲେ ହେଲା ମୁଁ ଫୋନ କରୁଛି ଗୁଟେ ମିନିଟ ପରେ ଟିକେ।
ହୁଁ ହୁଁ ହଉ।
ଟିକେ ଗୋଟେ ମିନିଟ ପରେ
ହଁ ହଁ ହଁ ହଁ।
ଟା ଟା।
ଟା ଟା।
ହୁଁ।